ମ୍ୟାଡ଼ାମ ନମସ୍କାର। ଆଉ କଣ କରୁଛନ୍ତି ମୁଁ ଏଇଠି ବସିଛି ଆଉ ଆପଣ?
ମୁଁ ଏଇଠି ବସିଛି ଆଉ। ଖାଇଛନ୍ତି।
ହଁ ଖାଇଥିଲି ଆଉ ଟିକେ ପୂର୍ବରୁ। ଶାଗୁ ଚକଟା।
ଓହୋ ଆପଣଙ୍କୁ ଶାଗୁ ଭଲ ଲାଗେ।
ହଁ।
ହୁଁ ଶାଗୁ ଟା ବି ଦେହ ପାଇଁ ଭଲ ଆମର।
ହଁ।
ତ ମ୍ୟାଡାମ ଆପଣଙ୍କୁ ଗୋଟେ କଥା ପଚାରିବ ଥିଲା ମାନେ ପ୍ରଶ୍ନ କରିବାର ଥିଲା। ଯେ ଆମର ସକାଳର କିରଣ ଯୋଉଟା କୁହନ୍ତି ଆମର ସକାଳର ଖରା ଆମ ଦେହ ପାଇଁ କେତେ କେତେ ଭଲ କେତେ ଖରାପ ଆପଣ ଏ ବିଷୟରେ କିଛି କହିପାରିବେ?
ସକାଳର ସୂର୍ଯ୍ୟ କିରଣ ପାଇଲେ ଆମର ଚର୍ମ ରୋଗ ହେଉ। କିଛି ହେଇନଥ ହେଇପାରେ ମାନେ ହବନ। ଆଉ ମାନ ଯାହାର ଚକ୍ଷୁ ଦୋଷ ବି ଅଛି ମାନେ ସି ଯଦି ସକାଳୁ ସୂର୍ଯ୍ୟ ଯୋଉ ଅନନେଇବ ତ ଚକ୍ଷୁ ର କିଛିଟା ମାନେ ନିରାକାର ମାନେ ଟିକିଏ ଏ ମାନେ ଚକ୍ଷୁର ଟିକିଏ ମାନେ ମାନେ ଭଲ ହବ ମାନେ ଯଦି ସେ ସୂର୍ଯ୍ୟ କିରଣକୁନାଏ। ତ ଆମ ଶରୀର ପାଇଁ ବହୁତ ଭଲ ଶ ଖାଳ ଖରାଟା ଚର୍ମ ରୋଗ ହୋଇନଥାଏ।
ଛୁଆ ଛୁଆ ମାନଙ୍କ ପାଇଁ ବି ସକାଳ କିରଣ ଟା ଭଲ ମାନେ ଡି ଆମର ମିଳିବ। ତାପରେ ଆମର ମାନେ ସକାଳ ଖରା ଟା ନିହାତି ଆମ ଦେହରେ ବାଜିବା ନିହାତି ଜରୁରୀ। ତ ଆମର ସକାଳୁ ବି ଯଦି ଏମିତି ବି ହେଇପାରେ ଯଦି ଆମେ ସକାଳୁ କିଛି ମାନେ କିଛି ବାଟ ଚାଲିବା। ଧ କିଲୋ ହଉ ଦୁଇ କିଲୋମିଟର ହଉ ମାନେ ଆମ ଗୋଟେ ବ୍ୟାୟାମ ହେଇଗଲା। ତାପରେ ପ୍ଲସ୍ ଆମର କଣ କହିଲେ ଉ ସୂର୍ଯ୍ୟ କିରଣ ଟା ବି ଆମ ଦେହରେ କହିଲା ସକାଳର କିରଣ ଯୋଉଟା।
ହଁ।
ତର ଆମର ସେଥିରୁ ସ୍ନେହ ସାର ହଉ ଆମର ସେଥିରୁ ମାନେ ସବୁ ଆମର ଯୋଉ ଥାଏ ପୃଷ୍ଟି ସାର ସ୍ନେହ ସାର ତ ସେଇ ସକାଳର କିରଣରୁ ହିଁ ଆମକୁ ପ୍ରାଇ ମିିଲ।
ତ ଆପଣ ଆପଣ ଶାଗୁକୁ ଶାଗୁ ଖାଇବାକୁ ଭଲ ପାଆନ୍ତି ନା?
ହଁ।
ତାହେଲେ ବଢିଆ କଥା ଶାଗୁ ଖାଆନ୍ତୁ ଆମର ପେଟ ଥଣ୍ଡା ବି ରହିବ। ତାପରେ ଏବେ ତ ଅଛନ୍ତି ଜଣେ ଜଣେ ଅଛନ୍ତି କହିବେ ନା ଶାଗୁ କିଏ ଖାଉଛି? ଆପଣ କେବେ ଶୁଣିଛନ୍ତି ଏ ବିଷୟରେ ମାନେ କି ଜଣେ ଜଣେ କୁହନ୍ତି ନାଇଁ ନା ଶାଗୁ ଖାଇବାନି କି ଶାଗୁ ଖାଇଲେ କଣ ଶାଗୁ ଗୋଟେ ଖାଇବ ମ।
ହଁ କେତେ ଜଣ କହିବେ ଶାଗୁ ମତେ ଭଲ ଲାଗେନି ଛି ଏଗୁୁରା କି ଖାଇବ।
ଏଇଗୁଡାକ ଖାଇବ କିନ୍ତୁ ନା। ଶାଗୁ ଖାଆନ୍ତୁ ପେଟ ଥଣ୍ଡା ରହିବ। ତାପରେ ମାନେ କଣ କହିଲେ ଭଲ ଶାଗ ଟା ପେଟ ପାଇଁ ବହୁତ ଭଲ। ତାପରେ ଆମର ଏବେ ଯୋଉ ଗୋଟେ ଗୋଟେ ଶାଗ ଆସିଲାନି ଆମର ଯୋଉ କର୍ଣଫ୍ଲାର ଯୋଉ ମିଶୁଛି ସେଇଟା ଗୋଟେ ଶାଗୁ ଆସୁଛି ସେ ଶାଗୁଟା ଏବେ ଭଲ ଆଉ ଦେଉନାହାଁନ୍ତି ଯେମିତି ପିଓର ଶାଗୁଟା ଆସୁଥିଲାଉ। ପିଓର ଶାଗୁ ଟା ଆସୁନି।
ହଁ ମ୍ୟାଡ।
ବଲେ ଗଲେ ଆପଣ ରାତିରେ ଆଉ କଣ ଖାଇବେ?
ହଁ ହ ଆଉ ଟିକେ ରାତିକି ଏବେ ତ ନାହିଁ ଯାଇକି ଦଶଟା ଏଗାରଟା ବେଳକୁ ଭାତ ଖାଇବି।
ଉୁଁ ହୁଁ ଆଉ ଆପଣ କଣ ପଢାପଢି କରୁଛନ୍ତି ନା କଣ କରୁଛନ୍ତି?
ହଁ ପଢା ପଢି କରୁଛି।
ଓହୋ। ଆପଣଙ୍କୁ କଣ ସ୍କୁଲ୍ ଲାଇଫ୍ ଭଲ ଲାଗେ ନା କଲେଜ୍ ଲାଇଫ୍ ଭଲ ଲାଗେ ନା ଆପଣଙ୍କୁ କଣ ଭଲ ଲାଗେ?
ସ୍କୁଲ୍ ଲାଇଫ୍ ହିଁ ଭଲ ଲାଗେ ବୋହୁତ୍ ଭଲ ଲାଗେ।
ଓହୋ। ତ ଆପଣ ସ୍କୁଲ୍ ଲାଇଫ୍ ବିଷୟରେ କିଛି କହିପାରିବେ? ମାନେ ସ୍କୁଲରେ କେମିତି କଣ ମାନେ ଆପଣ କରୁଥିଲେ? ମାନେ ସ୍କୁଲ୍ ରେ କେମିତି ପଢୁଥିଲେ ହୋଉ, କେମିତି ଖେଳୁଥିଲେ ହୋଉ କେମତି ଯାହାବି ହୋଉ ମଧ୍ୟାହ୍ନ ଭୋଜନ ଆପଣଙ୍କର କେମିତି କଣ ଥିଲା ଏ ବିଷୟରେ ଟିକେ କହିପାରିବେ?
ହଁ ସ୍କୁଲ୍ ରେ, ସ୍କୁଲ୍ ରେ ମାନେ ବୋହୁତ୍ ଭଲ ଲାଗେ ସାଙ୍ଗ ମାନେ ମାନେ ଡକା ଡକି ହେଇକି ଯିବା ପାଇଁ। ତା ପରେ ସେଇଠୁ ଯାଇ କି ଯାଇକି ସ୍କୁଲ୍ ରେ ମାନେ ବହୁ ମାନେ ମାନେ ପାଠ ନ କରିଥିଲେ ବି ମାନେ ସାଙ୍ଗମାନେ ଯଦି ଜଣେ ସାଙ୍ଗ ବୋହୁତ୍ କ୍ଲୋଜ୍ ସାଙ୍ଗ ଯଦି ନ କରିଥାଏ ତାହେଲେ ତା ଲାଗି ବି ଆମେ ଏ ମାନେ ମିଶିକି ମାନେ ଆଣ୍ଠେଇ ଥାଉ କି ମାଡ ଖାଇଥାଉ। ଆଉ ବୋହୁତ୍ ମାନେ ଖେଳିବାକୁ ବି ବୋହୁତ୍ ମାନେ ଖେଳିବାକୁ ବି ଯାଉ ମାନେ ସ୍କୁଲ୍ ରେ ଖେଳୁ। ଆଉ ମଧ୍ୟାହ୍ନ ଭୋଜନ ମଧ୍ୟ ମିଶିକି ଖାଇଥାଉ। ଆଉ ଉ ମାନେ
ଆସ
ବହୁତ୍ ଭଲ୍ ଲାଗେ ସ୍କୁଲ୍ ଲାଇଫ୍ ଟା। ଆଉ ଆସିଲା ବେଳକୁ ବି ମିଶିକି ଆସୁ, ଆଉ ବର୍ଷା ଦିନେ। ତ ବର୍ଷା ହୁଏ। ତ ମାନେ ମିଶିକି ଓଦା ହେଇକି ବି ଆସୁ ବହୁତ୍ ଭଲ୍ ଲାଗେ।
ହଁ, ହଁ। ତ ଆପଣଙ୍କର ଖେଳ ପିରିୟଡ କେତେ ଥିଲା କେତେ ଟାଇମ୍ ଥିଲା ଏମିତି?
ଖେଳ ପିରିୟଡ଼ ମାତ୍ର ପଇଁଚାଳିଶ ମିନିଟ୍ ଲାଷ୍ଟକୁ।
ଓହୋ। ତ ଆପଣଙ୍କୁ ଆଉ ଟିକେ ଅଧିକ ଖେଳିବାକୁ ଭଲ ଲାଗେନି? ଯେ ନାଇଁ ଖେଳ ପିରିୟଡ୍ ମାନେ ହଁ ହଉ ହଁ ଆମେ ଟିକେ ଖେଳିବା ଆଉ ଟିକେ ଖେଳିବା ଏମିତି ଇଚ୍ଛା ହୁଏନି?
ହଁ ହଁ, ବହୁତ୍ ଇଚ୍ଛା ହୁଏ ହେଲେ ସମୟ ଅନୁସାରେ
ତ ଆପଣଙ୍କୁ ମାନେ ମଧ୍ୟାହ୍ନ ଭୋଜନ କେମିତି ଥିଲା?
ହଁ ମଧ୍ୟାହ୍ନ ଭୋଜନ ମଧ୍ୟାହ୍ନ ଭୋଜନ ଆମର ମାନେ ସରକାର୍ ଦଉଥିଲେ। ତ ଆମର ବନ୍ ମାନେ ବ ତିଆରି ହଉନଥିଲା। ତାପରେ ଆମର ପ୍ର ସୋମବାର୍ ଭାତ, ଡାଲ୍ମା, ଖିରି ଦିଆହୁଏ। ଆଉ ମଙ୍ଗଳବାର୍ ଦିଆ ହୁଏ ଭାତ ଆଉ ଯୋଉ ପନିର୍ ତରକାରୀ। ପନିର୍ ଯେ ସେ ମାନେ ଛଣା ହେଇନଥବ କଞ୍ଚା ପନିର୍। ହଁ। ଆଉ ବୁଧବାର୍ ଦିଅନ୍ତି ମାନେ ମାନେ ଡାଲ୍ ମାନେ ଡାଲି ଭଳିଆ ଯୋଉ ଟିକେ ବଡ ବଡ ହେଇଥିବ ଯୋଉ ଗୋଟେ ମଞ୍ଜି ଟାଇପ୍ ର
ଅ- ହଁ -ହଁ -ହୁଁ -ହୁଁ ଯଉ ଆମର ଥାଏ କଣ କହିଲେ ଝୁଡ଼ଙ୍ଗ ମଞ୍ଜି।
ହଁ ସେ ସେଇ ଟାଇପ୍ ର ସେଗୁଡା ସବୁ ପଡିକି ମାନେ ଗୋଟେ ମାନେ ତରକାରୀ ଟାଇପ୍ ର ଟିକେ ହେଇଥିବ ସେଇଟା ଦିଅନ୍ତି ଆଉ ଖଟା ଦିଅନ୍ତି। ଆଉ ଗୁରୁବାରେ ବି ମାନେ ଭାତ ଆଉ ଡାଲମା। ଆଉ କେବେ କେବେ ଶୋୟା ବିନ୍ ବଡି ଆଉ ବୁଧବାର ଅଣ୍ଡା ଅଣ୍ଡା ଦିଅନ୍ତି। ବୁଧବାର ଆଉ ଶନିବାର ଅଣ୍ଡା ଦିଅନ୍ତି।
ତ ଆମର ମ୍ୟାଡାମ୍ ମାନେ ଆଗରୁ ଥିଲା ଯେ ରୋଷେଇ ହଉଥିଲା ପିଲାମାନଙ୍କ ପାଇଁ। ଏବେ ବି ପ୍ରାୟ ଜାଗାରେ ରୋଷେଇ ହଉଚି ତ କିନ୍ତୁ ଆମର ଆଗୁରୁ କ ଥିଲା ମାନେ ଖାଲି ଭାତ ମୁଁ ସେତେଟା କହିପାରିବିନି ମାମା ଆଉ ମାନେ ସମସ୍ତଙ୍କ ଠୁ ମୋ ମାମାଙ୍କଠୁ ଆଉ ଯେମିତି ଯାହା ଶୁଣିଚି ଆଗୁରୁ ରୋଷେଇ ହୁଏ ତାପରେ ମାନେ ସେଇଟା କଣ କହିଲେ ପାଣିଆ ହଉ ଲୁଣିଆ ହଉ ଅଲଣା ହଉ ତାର ଗୋଟେ ଟେଷ୍ଟ୍। ଥିଲା ତାପରେ ଗୋଟେ ମାନେ କଣ ଆଗ୍ରହ ଥିଲା ଖାଇବାର ଗୋଟେ ଆଗ୍ରହ ଥିଲା ଏବେ କାର ପିଲାମାନେ କଣ କରୁଚନ୍ତି ଯେତେ ଭଲ ଖାଇବା ଆସିଲେ ବି ମାନେ କହୁଛନ୍ତି ଯେ ନାଇଁ ଆମକୁ ଭଲ ଲାଗୁନି। ସ୍କୁଲ ଖାଇବା ଭଲ୍ ଲାଗୁନି ପ୍ରାୟ ଆପଣ ଶୁଣୁଥିବେ। ପିଲାମାନେ କହିବେ ନାଇଁ ଆମକୁ ଭଲ ଲାଗୁନି ପିଲାମାନେ ବି ଖାଉନାହାନ୍ତି ସ୍କୁଲ ଖାଇବା। ତ ଯେତେ ଭଲ ଖାଇବା ଆସିଲେ ବି ସେତେବେଳେ ଭଲ ଖାଇବା ନ ଆସିକି ବି ଆମର ପିଲାମାନେ ଖାଇବା ପାଇଁ ଆଗ୍ରହ ଗୋଟେ ଥିଲେ ନାଇଁ ଆମ ମଧ୍ୟାହ୍ନ ଭୋଜନ ଆସୁଚି ଆମେ ଖାଇବା, ତ ଆମେ ଯଉଠି ପଢୁଥିଲୁ ତ ସେଠି ଆମ ସ୍କୁଲରେ ମାନେ ବି ଆମର ବି ସେମିତି ରୋଷେଇ ର କିଛି ନଥିଲା ଆମର ଗୋଟେ ସଂସ୍ଥା ତରଫରୁ ଆମକୁ ଖାଇବା ଦିଆ ଯାଉଥିଲା ମାନେ ଆମକୁ ଗୋଟେ ସଂ ତ ଆମକୁ ଖାଇବା ଦଉଥିଲେ। ତ ଆମର ବି ସେମିତି ସୋମବାର ଥିଲା ଭାତ ଡାଲମା ଗୋଟେ ଯୋଉ ଲୁଣିଆ ଆଚାର ଜାଣିଛନ୍ତି ଲୁଣି ମାନେ ଆମ୍ବ ଲୁଣି ଲୁଣି ଆଚାର।
ହଁ ହଁ।
ତ ସେଇଟା ଦିଆ ହଉଥିଲା ତାପରେ ମଙ୍ଗଳବାର ଆମର ପନିର ତରକାରୀ ଆପଣ ଯେମିତି କହିଲେ ଭଜା ହୁଏନି ଏମିତି
ତମର ସେ କ କଞ୍ଚା ପନିର ତରକାରୀ ମାନେ କଞ୍ଚା ପନିରଟ ଥିଲା କିନ୍ତୁ ତରକାରୀ ଟା ଆମର ଯେମିତି ରୋଷେଇ ହଉଥିଲା।
ତ ସେମିତି ହଉଥିଲା ତାପରେ ଥିଲା ବୁଧବାର ଥିଲା ସେମ ଆପ ଯେମିତି କହିଲେ ଯ ଝୁ ମଞ୍ ସେଇଟା ଟପ ର ସବୁ କିଛି ପନିପରିବା ପଡିକି ଆମର ଗୋଟେ ଘାଣ୍ଟ ତରକାରୀ ହଉଥିଲା। ତାପରେ ହୁଁ ଭଲ ଲାଗେ। ତାପରେ ଆମର ଗୁରୁବାର ହଉଥିଲା କଣ କହିଲେ ବଡି ଆଳୁ ତରକାରୀ। ବଡି ଆଳୁ ତରକାରୀ ଭାତ ହୁଁ ତାପରେ ଆମର ସୁ ଶୁକ୍ରବାର ଥିଲା ଭାତ ଡାଲମା ଖିରୀ ତାପରେ ଶନିବାର ଆମର ସବୁ କିଛି ପନିର ବଡି ମାନେ ସବୁ କିଛି ମିଶିକି ଯୋଉଟା ଆମର ରେଗୁଲାର ସବୁଦିନ ମାନେ କିଛି କିଛି ହେଇକି ଆସ ଆମର ଶନିବାର ଦିନ ସବୁ କିଛି ମିଶିକି ଆସୁଥିଲା ସେଇ ତରକାରୀ।
ଆମ ବେଳେ ଏଇ ମିକ୍ସ ତରକାରୀ ଟା ନଥିଲା। ମାନେ ସବୁ ଆପଣ ଯେମିତି କହିଲେ ଏଇ ଯୋଉ ବଡି ଆଉ ପନିର ପଡିଥିବ। ଆମ ବେଳକୁ ସେମିତି ନଥିଲା।
ନା ଆମର ସବୁ ମିକ୍ସ ହେଇକି। ମାନେ ଯୋଉଟା ସବୁଦିନ ଆମର ଆସେ ସେଇଟା ଲାଷ୍ଟ ଶନିବାର ଆସେ। ଆମର କୌଣସି ଆଇଁଷ ଦିଆ ହୁଏନି। ଆମର ପୁରା ନିରାମିଷ ସ ଆମ ସ୍କୁଲରେ ଦିଆ ହୁଏ। ତ ନିରାମିଷ ଥିଲା ତାପରେ ଆମର କିଛି ଆଇଁଷ ହିଁ ନଥିଲା। ସେମିତି ସବୁ ଦିଆ ହଉଥିଲା କିନ୍ତୁ ଏତେ ଭଲ ଖାଇବା ହେଇକି ବି ଆମ ମୁଁ ମୋ ନିଜ କଥା ଥା କହୁଚି ମତେ ବି ବଉ ବେଳେ ବେଳେ ଭଲ ଲାଗେନି ନାଇଁ ମୁଁ ଏଇ ଖାଇବା ଟା ଖାଇବିନି। କିନ୍ତୁ ଘରକୁ ଯେହେତୁ ବେଳେ ବେଳେ ଆସିବାକୁ ଛାଡନ୍ତିନି ଆ ମାନେ ଆମେ କଣ କରୁ କିଛି ମାନେ ଆସିବାକୁ ଟୋଟାଲି ଛାଡନ୍ତିନି। କହବେ ଏଇଟି ତ ମଧ୍ୟାନ୍ନ ଭୋଜନ ଦିଆ ହଉଛି ତମେ କାହିଁ ଘରକୁ ଯିବ? ବେଳେ ବେଳେ ଛାଡିବେ ବେଳେବେଳେ ଛାଡ଼ନ୍ତିନି।
ହଁ ଆମେ ପ୍ରାୟ ଟାଇମ ମଧ୍ୟ ଲୁଚିକି ପଳେଇ ଆସୁ। ଯେତେବେଳେ ସାର୍ ମାନେ ପଳାନ୍ତି ତ ଆମେ ଲୁଚିକି ପଳେଇ ଆସୁ ସାଙ୍ଗମାନେ।
ତ ସେଥିପାଇଁ ମଧ୍ୟାହ୍ନ ଭୋଜନ ବାଧ୍ୟ ହେଇକି ସେଠି ଖାଇବାକୁ ପଡେ। ଆମେ ବି ନିଜେ ବି ଆମେ ନିଜେ କହୁଚେ ତେ ଭଲ ଖାଇବା ଦିଆ ହେଇକି ବି ନାଇ ସେଗୁଡା ଭଲ ଲାଗୁନି। ସେଥିପାଇଁ ଆଜିକାଲିର ପିଲାମାନଙ୍କୁ ମାନେ ଯେତେ ତମେ ଭଲ ଖାଇବା ଦିଅ ତାଙ୍କର ହେଲା ମସ୍ ସଲା ମସଲି ଖାଇବାଟା ତାଙ୍କୁ ବହୁତ ଭଲ ଲାଗେ। ଆମେ ବି ନିଜେ ବି ହଉ ଆମେ ବି ମ ସଲା ଖାଇବାକୁ ସବୁବେଳେ ମାନେ ପସନ୍ଦ କରୁଚେ କିନ୍ତୁ ଏମିତି ନିରାମିଷ ସରି ନିରା ସାଧା କୁ ଖାଇବାକୁ ଟୋଟାଲ ପସନ୍ଦ କରୁନି। ସେଥିପାଇଁ ବି ରୋଗ ବି ବହୁତ ମାତ୍ରାରେ ବଢି ଚାଲୁଚି।
ହଁ।
ତାପରେ ଆମର ଯୋଉ କହୁଥିଲି ଯେ ମାନେ ସକାଳର କିରଣ ତ ସେଥି ଉଁ ସେଇଟା ବି ଯଦି ଆ ମାନେ ଆମକୁ ନିହାତି ଦରକାର। ସେଇଟା ବି ନହେଲେ ବି ଆମ ଦେହରେ ରୋଗ ହବ। ତାପରେ ଏମିତି ମାନେ ଆମର ନିହାତି ଭିଟାମିନ୍ ଟା ଦ ରକାରେ।
ହଁ ଭିଟାମିନ୍ ନିହାତି ଦରକାର ଯେମିତି ଆପଣଙ୍କର ଛୁଆ ମାନଙ୍କୁ କୁ ଏଇ ଭିଟାମିନ୍ଟା ଅଧିକାଂଶ। ଛୋଟ ଛୋଟ ଛୁଆମାନେ କୁଇ ଖରା ରେ ମାନେ ଇ ସକାଳ ଟାଇମ ଇଏ କରିବା କଥା।
ହୁଁ ହଁ ତ ଆପଣ ରାତିରେ କଣ ଖାଇବେ?
ରାତିରେ ଭାତ। ଭାତ ସହ ଆଉ ଯାହା ହେଇଥିବ। ପୋଟଳ ଆଳୁ ତରକାରି।
ଓ ହୋ। ଆଉ ତାହେଲେ ଆପଣ ଭାତ ଖାଆନ୍ତି କି ରାତିରେ? ମୁଁ କହିଲି ଭାତ୍ ସଜ ଭାତ ନା ମାନେ ନାଇଁ ସଜ ଭାତ ନା ପଖାଳ ଭାତ ହଁ ହଁ ନା ଭଲ ଲାଗେ। ଏମତି ସଜ ଭାତ ଟା ଖାଇବାକୁ ବି ବଢିଆ ଲାଗେ ରାତି
ହଁ ତାପରେ ବି ଗରମ ଦିନ ସେଥିପାଇଁ ସଜ ଭାତ ସେଟା ହିଁ ଭାତ ହିଁ ଭଲ ଲାଗିବ।
ହୁଁ ହୁଁ। ତ ଆପଣ ତାହେଲେ ଆଉ ଏବେ ରୁ ଏବେ କଣ ଖାଇଚନ୍ତି?
ଏବେ ଶାଗୁ ଖାଇଥିଲି। ଶାଗୁ ନଡ଼ିଆ କଦଳୀ ଚକଟା।
ଗୁ କୁ ନର୍ମାଲି ଏମତି ରାନ୍ଧିକି ଖାଉଚ ନ୍ତି ନା କଞ୍ଚା ଶାଗକୁ ଏମିତି ବତୁରେଇକି ମାନେ ଖାଉଚନ୍ତି?
ନା ନା
ହଉ ମ୍ୟାଡାମ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା ଏବେ ରହିଲି।
ହଉ ମ୍ୟାଡ଼ାମ।